ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି?
ଏଇ ରୋଷେଇ ସାରିକି ବସିଛୁ ଆଉ।
ହଁ ଖାଲି ରୋଷେଇ କରୁଛନ୍ତି ଆଉ ଦିନ ମାନେ କିଛି ନାହିଁ?
ଏପର୍ଯ୍ୟନ୍ତ ଦିନ ସରିନି। ତ ସକାଳ ଜଳଖିଆ ପତ୍ର ସରି ସାରିଲା। ସେଇଠୁ ଦିନ ଯୋଉ ଦି କଣ କୁହାଯିବ ସେଇଟା ଏଇ ଯୋଉ ଦ୍ଵିପହର ପାଇଁ ରୋଷେଇ କାମ ସାରିକି ତ ଏ ଏ ଟିକେ ବସିଛୁ ଆଉ।
ସକାଳୁ କଣ କଣ କାମ ସାରିଲେଣି?
ସକାଳ ସକାଳୁ ରୁଟି ଭଜା ଖାଇ ଦେଇଥିଲୁ। ତା ସେଠୁ ତାପରେ ହଉଛି ଯୋଉ ଗୋଟେ ରୁଟି ଖାଇଥିଲୁ। ତ ସେଥିପାଇଁ ପଖାଳ ମାଛ ଭଜା ଟିକେ ଖାଇଦେଲୁ ତାପରେ। ଏଠୁ ସକାଳର ଗାଧୁଆ ହେଠୁ ଝାଡୁ ଝପଟ ଘର ଘର ଠାକୁର ପୂଜା କରିବା। ସବୁ କାମ ସାରିକେ ହେଠୁ ପୁଣି ରୋଷେଇ ଘରେ ଆଉ ଅନ୍ୟମାନେ ଖିଆପିଆ ସରିଲେ ହ ଆଉ ତାପରେ ବି ଏ ଶୁକ୍ରବାରେ ଘରେ ସମସ୍ତେ ଆମିଷ ଖାଆନ୍ତି
ଓକେ। କୁଆଡ଼େ ବୁଲାବୁଲି କରି ଯିବା ପାଇଁ କିଛି ପ୍ଲାନିଂ ରଖିଛନ୍ତି?
ହ ନଁ ଏବେ ତ ଏତେ ଜୋରରେ ଯୋଉ ଖରା ହଉଛି କୁଆଡେ ତ ବାହାରକୁ ବାହାରିବା ମାନେ ସେଇଭଳିଆ ଲାଗୁନ ଯ ଆଉ ବାହାରେ ଯାଇକି ବୁଲାବୁଲି କରିକି ଆସିପାରିବୁ
ରଥଯାତ୍ରା ପାଇଁ କିଛି ଆୟୋଜନ? ଯେମିତି ରଥ ଦର୍ଶନ
ରଥଯାତ୍ରା ଗାଁ ରେ ହଉଛି ନୂଆ ରଥ ବି ଅବ ଗାଁ ରେ ଗଢା ହଉଛି ସୁନ୍ଦର ଭାବରେ ରଥଯାତ୍ରା ବହୁତ ନଅ ଦିନିଆଙ୍କ ବହୁତ ଆନନ୍ଦ ଉଲ୍ଲାସର ସହ ଆମେ ପାଳନ କରୁ ରଥ ଦଉଡ଼ି ଭିଡିବା କିବ ଯାଉ ପ୍ରସାଦ ସେବନ ପ୍ରତିଦିିନ ବହୁତ ଭଲରେ ହୁଏ
ଘରଠୁ ମନ୍ଦିର ଟା କେତେ ବାଟା ହବ?
ଏ ଅଳ୍ପ ବାଟ ରହିବ ଉଁ ଆମ ଦୁଇଶହ ମିଟର ହବ ନହବ ବାଟ
ପୁରୀ ପାଇଁ କିଛି ରହିଛି ଯେ ଏମିତି ପୁରୀ ଦର୍ଶନ କରି ଯିବେ ରଥଯାତ୍ରା ଗୁଣ୍ଡିଛି ଆଉ ବାହୁଡା ଯାତ୍ରା ସାରି ଫେରିବେ ସେମିତି କିଛି
ନାଇଁ ନାଇଁ ନ ନାଇଁ ନାଇଁ ସେ ଦିନା କାହିଁକି ନା ପିଲାମାନେ ତ ସବୁ ଏବେ ବାହାରେ ପଢୁଛନ୍ତି ଯେତେବେଳେ ପିଲାମାନଙ୍କୁ ଆମେ ଯେହେତୁ ଜଣେ ମା ପିଲାମାନଙ୍କୁ ନ ନେଲେ ସାଙ୍ଗରେ ଭଲ ଲାଗେନି ତ ପିଲାମାନେ ଯେବେ ଛୁଟି ରେ ଆସନ୍ତି ତ ବାହା ସେବେ ଯାଇକି ଟିକେ ବୁଲାବୁଲି ହୁଏ
ଖରା ଛୁଟି ଖରା ଛୁଟିଟା ତ ବହୁତ ସମୟ ପ୍ରାୟ ରହୁଛି ଅବଧି
ଖରା ଛୁଟି ରେ ନୁହେଁ ଖରା ଛୁଟି ଟା ମେ ଟିକେ ଏ ବର୍ଷ କୁଆଡେ ଯାଇଠୁ ଖାଲି ଗାଁକୁୁ ଯାଇଥିଲୁ ଭଉଣୀ ବାହାଘର ଥିଲା ତ ଗାଁ ରେ ବର୍ଷ ଖରା ଛୁଟି ଆମ ବାପ ଘର ଗାଁ ରେ କାଟି ଦେଇଥିଲୁ ଆଉ ପିଲାଙ୍କର ତ କୋଚିଂ ଇଏ ସିଏ ଖରା ଛୁଟି ତ ତାକୁ ମିଳେନି ସେମାନେ
ହଁ ଛୋଟ ଛୁଆଙ୍କୁ ନେଇ କୌଣସି ତୀର୍ଥ ସ୍ଥାନକୁ କେବେ ଯାଇଛନ୍ତି ଏଇ ବର୍ଷ ଇଏ ଭିତରେ?
କିଛୁ ଯାଇଛୁ ନ ପୁରୀ ଯାଇଛୁ ତା ଅଳ୍ପ ଦିନ ପୂର୍ବରୁ ଆମେ ଯାଇଥିଲୁ ହଉଛି ଚିଲିକା ଯାଇଥିଲୁ
ଛୋଟ ଛୁଆଙ୍କ ପାଇଁ କଣ କଣ ଆପଣ ନୂଆ ନୂଆ ରୋଷେଇ ଯେମ୍ତି ଦେଇକି କିଛି ଅଲଗା ଅଲଗା କରିକି କିଛି ଦିଅନ୍ତି ଖାଇବା ପାଇଁ ଛୋଟ ଛୁଆଙ୍କ ପାଇଁ
ହଁ ରୋଷେଇ ମାନେ ପିଲାମାନଙ୍କ ସେ ତାଙ୍କ ପସନ୍ଦରେ ଯାହା ସେମାନେ ଯାହା ଯୋଉ ଜିନିଷ ଟା ଖାଆନ୍ତିନି ବିଶେଷ କରି ଆମେ ତାଙ୍କୁ ଗୋଟେ କିଛି ଗୋଟେ ଅଲଗା ଗୋଟେ କରିଦଉ ତାକୁ ମାନେ ଡାଇରେକ୍ଟଲି ଏଇଟା ନ ଖାଇଲେ ଇଡାଇରେଟଲି ଏଇଟା ଖାଇବେ ସେମାନେ ଏଇଆ ହୁଏ ଯେ ଯଦି ଏଇଟାକୁ ସେ ଭଲ ପାଉନାହାନ୍ତି ଖାଇବା ପେଇଁ ନର୍ମା ପିଲାମାନେ ପରିବା ଡାଇରେକ୍ଟ ଖାଇବାକୁ ଭଲ ପାଆନ୍ତିନି ଆମେ ତାକୁ ହଉଛି ଅଲଗା ଇଏ ରେ ବ୍ରେଡ ଫ୍ରେଡ ରେ ପୁରାଇକି ତାକୁ ଇଏ କରିକି ଟିକେ ହାଲକା ବେସନ ଫେସନ ଦେଇ ଦେଇ ଦେଇେଇକି ତାଙ୍କୁ ଟିକେ ଅଲଗା ଇଏ କରିଦଉ ଯେମିତି ହଉ ସେ ଖାଇଦିଅନ୍ତୁ ଯୋଉ ପଟରେ ନାଇଁ ସେମ୍ ସେଇଟା ମୁଁ ସେଇଟା ମୁଁ କରିନି। କେବେ ସେଇଟା କେବେ କରିନି ମୁଁ।
ଦଲିଆ କେବେ ଗୋଟେ ପ୍ରସ୍ତୁ ତ କରନ୍ତୁ ଛୋଟ ଛୁଆଙ୍କୁ ଭଲ ଲାଗିବ ସେଇଟା ତ ମାର୍କେଟରେ ବହୁତ ଶ ସ୍ତା ରହୁଛି ଯେମିତି ବଜାରରେ ଦୋକାନୁ ବି ବହୁତ ମାନେ ଭଲ ର ମାନେ ଇଏରେ ମିଳୁଛି ତ ତାକୁ ଆଣିକି ଦିନେ କରିକି ଦିଅନ୍ତୁ ଛୋଟ ଛୋ ଛୁଆଙ୍କ ପାଇଁ ବହୁତ ବଢ଼ିଆ ରହ ଆଉ ପୃଷ୍ଟିକର ବହୁତ ଫାଇବର ବି ରହୁଛି ସେଥିରେ ଛୋଟ ଛୁଆ ପାଇଁ ଯିଏକ ତାଙ୍କ ବ୍ରେନ୍ ଡେଭଲପମେଣ୍ଟ ଡେଭଲପମେଣ୍ଟ କରିବା ପାଇଁ ବି ରହୁଛି ସେଥିରେ ଫାଇବର ଅଧିକ ରହୁଛି। ଆଉ ବିଭିନ୍ନ ପ୍ରକାର ଯେଉଁ ଛୁଆ ଖାଉନାହାନ୍ତି ପରିବା ମାନେ ଦେଖିଲେ ବି ତାଙ୍କୁ ଲାଗିବ ଯେ ନାଇଁ ନାଇଁ ଏଇ ଜିନିଷ ଟା ଆମକୁ ଭଲ। ଆଉ ଆମେ ଏମିତି କରିକି ଖାଇବୁ। ଆଉ ମାଆ ତ ବହୁତ ବଢିଆ ରୋଷେଇ କରିକି ଦଉଛନ୍ତି ବୋଲି ତାଙ୍କୁ ବି ଲାଗିବ। ଆଉ ଛୋଟ ଛୁଆଙ୍କ ପାଇଁ ଯେଉଁ ଦଲିଆ ପ୍ରସ୍ତୁତ କରୁଛନ୍ତି ଏ କେତେ ଗୁଡ଼ିଏ ନେଇଯିବେ ଆମର ଯେମିତିକି ପୋଟଳ କାଙ୍କଡ଼ ଟମାଟୋ। ଆଉ ଗାଜର ବିଟ ବି ପକେଇଦବେ ଆଉ ଫୁଲକୋବି ଯଦି ଥିବ ସେମିତି ଆମର ଯେମିତି ଖିଚୁଡ଼ି ବନାନ୍ତି। ତାକୁ ଦାଲିଆକୁ ପ୍ରଥମେ ଭିଜେଇକି ରଖିଦେବେ ପାଞ୍ଚ ଦଶ ମିନିଟ୍ କିମ୍ବା ଆ କୋଡ଼ିଏ ମିନିଟ୍ ଭିତରରେ ଯେମିତି ରହିବ। ଆଉ ସେ ଦଲିଆ ଟାକୁ ଆପଣ ପ୍ରେସର ଦେଇକି ଯେମିତି କରୁଛନ୍ତି ଆମର କୁକର ରେ। ତାକୁ କରିକିଦିଅନ୍ତୁ। ଥରେ ବହୁତ ବଢ଼ିଆ ଲାଗିବ ସେଥିରେ ଜିରା ଗୁଣ୍ଡ ଟିକିଏ ହଳଦୀ ଲଙ୍କା ଲୁଣ ପକେଇକି କରିକି ଦେବେ ଦଲିଆ ପ୍ରସ୍ତୁତ କରିକି ଦିଅନ୍ତୁ ଥରେ ଖାଇଲେ ଛୋଟ ଛୁଆ ବହୁତ ବଢିଆ ଲାଗିବ ଆଉ ତାଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ବି ଖାଦ୍ୟ ବି ରହିବ ସେଇଟା ଆପଣ ଥରେ ଟ୍ରାଏ କରିକି ଦେଖନ୍ତୁ ଯେ
ନିଶ୍ଚିନ୍ତ ନିଶ୍ଚିନ୍ତ କାହିଁକି ନା ମତେ ଆପଣଙ୍କ କଥା ଭଲ ଲାଗିଲା କାହିଁକିନା ମୁଁ ବି କେବେ ଏଇଟାକୁ ଜୀବନରେ ପ୍ରଥମ ଥର ହଁ ମୁଁ ବି ଟ୍ରାଏ କରିବି କାହିଁକିନା ମୁଁ ବି ଖାଇନି କେବେ। ହେଲା ହଁ ମୁଁ ଖାଇବି ମୋ ସହିତ ମୋ
ହଁ ଖେଚୁଡ଼ି -ଖେଚୁଡ଼ି ଖାଇଥିବେ? ଖେଚୁଡ଼ିରେ ଆମର ଡ଼ାଲି ଟା ହଁ ଡ଼ାଲି ଚାଉଳ - ଡ଼ାଲି ଚାଉଳ ଡ଼ାଲି ଚାଉଳ -ଚାଉଳକୁ ବାଦ ଦେଇ ହଁ। ଡ଼ାଲି ଚାଉଳକୁ ବାଦ୍ ଦେଲେ ଯାହା ଜିନିଷ ସବୁ ଖେଚୁଡ଼ିରେ ପଡ଼େ ଆମର ଡ଼ାଲି ଚାଉଳକୁ ସାଇଡ଼ କରିଦେବେ ଅ ମାନେ ରଖିଦେବେ ଦଲିଆ ସେଥିରେ ମିଶେଇଦବେ ତ ସେଇଟା ହଉଛି ହଁ ସେତିକି ହଉଛି ହଉଚି କାମ ଆଉ ଥରେ ହଁ ଆମ ର ଯୋଉ ରହୁଛି ଆମେ ବିଭିନ୍ନ ପ୍ରକାର ଯୋଉ ପ୍ରେସର କୁକର ଆମେ ବ୍ୟବହାର କରୁଛେ ସେ ପ୍ରେସର କୁକରରେ ତିନି ରୁ ଚାରିଟା ସିଟି ଦେଲେ ସିଏ ବହୁତ ଭଲ ଭାବରେ ଫିଟି ଯାଇଥାଏ ଆଉ ଖାଦ୍ୟଟା ବି ବହୁତ ବଢ଼ିଆ ହେଇଥାଏ। କୌଣସି କଡେଇରେ ତାକୁ ରୋଷେଇ କରିବେ ନାହିଁ ଯଦି କଡେଇ ରେ କଲେ ବହୁତ ସମୟ ଲା ଗିବ ଆଉ ବହୁତ ଗ୍ୟାସ୍ ବି ଖର୍ଚ୍ଚ ହବ ଯେମତି ଆମେ ଜାଳେଣି ବୁ ମାନେ ତିଆରି କରୁଛେ ଚୁଲି କିମ୍ବା ଆମର ଗ୍ୟାସ୍ ବ୍ୟବହାର କରୁଛେ ସେଥିରେ ବହୁତ ଖର୍ଚ୍ଚ ହେବ କିନ୍ତୁ ପ୍ରେସର କୁକରରେ ଯଦି କରିବେ ତିନରୁ ଚାରିଟା ସିଟି ଦେବେ ଆଉ ସିଟି ଦେଲା ପରେ ସିଏ ଆସିଯିବ ଆପଣଙ୍କ ତାଙ୍କର ସେପ୍ ତିଆରି ହୋଇଇଯିବ ଯେମିତି ରେସିପି ଆଉ ଗରମ -ଗରମ ତ ଖାଇପାରିବେନି ଛୋଟ ଛୁଆ ଆପଣ ତ ଖାଇପାରିବେ ଗରମ ଟିକେ ଗରମ ବି ମାନେ ଚେଷ୍ଟା କରିବେ ଯେମିତି ଖାଇବା ପାଇଁ। ନର୍ମାଲ ଗରମ ଥିଲେ ଖାଇବାକୁ ଭଲ ଲାଗେ ଥଣ୍ଡା ହେଲେ ଏତେ ଭଲ ଲାଗେନି। ଛୋଟ ଛୁଆଙ୍କୁ ଭଲ ଲାଗିବ। ଆଉ ଆପଣ ନିଜେ ଥରେ କରିକି ଖାଆନ୍ତୁ ଆଉ ଛୋଟ ଛୁଆଙ୍କୁ ଦିଅନ୍ତୁ। କରିକି ବହୁତ ପୃଷ୍ଟିକର ଖାଦ୍ୟ ସେଇଟା ଆପଣଙ୍କ ପାଇଁ ଛୋଟଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇପାରିବେ ଆଉ ଏଥିରେ କିଛି ଇଏ ନାହିଁ।
ନିଶ୍ଚିନ୍ତ, ନିଶ୍ଚିତ ମୁଁ-ମୁଁ-ମୁଁ କେବେ ତ ଖାଇନି। କିନ୍ତୁ ମୁଁ ନିଶ୍ଚିନ୍ତ ଥରେ ଚେଷ୍ଟା କରିବି।
କୁହାଯାଇଛି ଯେ ଛଅ ମାସରୁ ଉର୍ଦ୍ଧ୍ୱ ପିଲା ଖାଇପାରିବେ, କିନ୍ତୁ ଛଅ ମାସରେ କୌଣସି ଡାଇ ମାନେ ଆମର ହଜମ କ୍ରିୟା ଯୋଉ ଛୋଟ ଛୁ ଛୁଆଙ୍କ ରହୁଛି ତାହା ତ କିଛି ମାନେ ନଥାଏ ସେମ୍ କରି ପାରିବେନି କିନ୍ତୁ ଏଇଟା ହେଇପାରିବ। କିନ୍ତୁ ଏତେ ମାନେ ଇଏକୁ ଯିବା ଦରକାର ନାହିଁ ଏଇଟା ବର୍ଷକ ପିଲାଙ୍କଠୁ ଷ୍ଟାର୍ଟ କରିବେ ଅ-ଆ ମାନେ ଅ-ଅ କଣ ବହୁତ ବୟସ୍କ ବ ବ୍ୟକ୍ତି ବି ଏହାକୁ ଖାଇପାରିବେ ଏହା କିଛି ନାହିଁ କୌଣସି ଏଇ ଯେମିତି ସମସ୍ୟା ଏଥିରେ ଦେଖା ଦିଏନି ବାହାର ଖାଦ୍ୟଠୁ ଇଏ ବହୁତ ବେଟର ରହିବ। ଆଉ ଭଲ ବି ରହିବ ଆପଣ ଥରେ ଟ୍ରାଏ କରନ୍ତୁ ଆଉ ଅଲଗା-ଅଲଗା ଯାହା ସବୁ ରହୁଛି। ଥରେ ଦିଅନ୍ତୁ ଯୋଉ ଛୁଟିରେ ଆସୁଛନ୍ତି ଛୁଆ ଯୋଉ ରହୁଛନ୍ତି ଘରେ। ଆ-ଆ ମାନେ ନୂ ନୂଆ-ନୂଆ ପ୍ରକାରର ଖାଦ୍ୟ ଜିମ୍
ହଁ ନିଶ୍ଚିନ୍ତ ମୋ ପୁଅ ତ ନିଶ୍ଚିନ୍ତ ଭଲ ପାଏ ନୂଆ ନୂଆ ଖାଦ୍ୟକୁ କାହିଁକିନା ସେମାନେ ବାହାରେ ରହିକି ଖାଇବାରେ ବହୁତ ବେଜାତ ହେଇଯାନ୍ତି, ଘରକୁ ଆସିଲେ ସେମାନେ ସେ ସାଧା ସିଧା ଖାଦ୍ୟ ଖୋଜନ୍ତି।
ବୋଲେ ଆମର ଯାହା ରହୁଛି ଭାତ, ଡ଼ାଲମା ହଷ୍ଟେଲରେ। ଯାହା ସବୁ ଦିଆଯାଉଛି ବିସ୍କିଟ୍ସ, ଆର ଓଟସ୍।
ନାଇଁ ହଷ୍ଟେଲ ଗୋଟେ ଭଲ ଜିନିଷ ଅଛି ସେଠି ଗୋଟେ ରୁଟିନ ହୁଏ। ଆଜି ମାନେ ପିଲାଙ୍କୁ ପ୍ରତ୍ୟେକଟି ପରିବାକୁ ଖାଇବାକୁ ହେଠି ବାଧ୍ୟ କରାଯାଏ। ଁ ସେଠି ବିଶେଷ ମାନେ ପିଲା ପରିବାକୁ ଛାଡ଼ିଦେଇ ପାରନ୍ତିନି, ସାର୍ ମାନେ ଠିଆ ହୁଅନ୍ତି। ଆଜିର ଏଇ ଦିନ କଲରାଠୁ ଆରମ୍ଭ କରି ସନ୍ତୁଳା ପର୍ଯ୍ୟନ୍ତ ସବ୍ ସବୁ କିଛି ହୁଏ ହଷ୍ଟେଲରେ। ଆଉ ସାର୍ ନିଜେ ଠିଆ ହୁଅନ୍ତି ଆଉ ନିଜେ ପିଲାମାନେ ଟ୍ରେ ସଫା କରିବେ। ମଝିରେ ବି ପାଣି ପିଇବାକୁ ସେମାନେ ଦିଅନ୍ତିନି ଏତେ ସେ ଖାଇବାକୁ ଦିଅନ୍ତି। ଯୋଉଟା କି ଭଲ ଲାଗେ ବାହାର ଖାଦ୍ୟ ଟିକେ ସେଠିକି ପଶିପାରେନି। ଚାରି ଟାଇମ୍ ଖାଇବାକୁ ଦିଅନ୍ତି ଆଉ ହେଲଦି ଖାଦ୍ୟ ହିଁ ଦିଅନ୍ତି। ତ ପରିବା ପିଲାମାନେ ଅଳ୍ପ ବହୁତ ହଷ୍ଟେଲରେ ମାନେ ଯୋଉଟା ଘରେ ଶିଖିି ନଥିଲେ ହଷ୍ଟେଲରୁ ପଢିବା ଦ୍ଵାରା ସେମାନେ ଶିଖି ଗଲେଣି ଖାଇବା ଏଇଟା ଏଇଟା। ମାନେ ପରିବା କଣ, ସେମାନେ ପରିବା ଯୋଉଟା ଚିହ୍ନି ନଥିଲେ ବି ଜାଣିଦେଲେଣି।
ନିହାତି ସେ ସେମାନେ ଜାଣିବା ବି ଦରକାର ଯେ କୋଉ ପରିବା ରୁ ଆମର କେତେ ପରିମାଣରେ ପ୍ରୋଟିନ୍ ମିଳିବ କୋଉ ଖାଦ୍ୟଟା ଆମ ପାଇଁ ଉପଯୋଗୀ। ଦେହ ପାଇଁ ଭଲ ଆଉ ଯାହା ବ୍ୟବହାର କରିବେ ମଧ୍ୟ ସେଇଟା କେମିତି ତାଙ୍କର ମାନେ ହଜମ କ୍ରିୟାରେ ସାହାଯ୍ୟ କରିବ ତା ବିଷୟରେ ତ ବହୁତୁ ମାନେ ବହୁତୁ ଅଛି ବିଜ୍ଞାନ ସାହାଯ୍ୟରେ ତ ଯାହା ପଢ଼ିବା କଥା ପଢ଼ିବେ ଆଉ ନିଜେ ବି ଘରେ ବିଭିନ୍ନ ନୂଆ ନୂଆ ପ୍ରକାର ଯେତେବେଳେ ଆସୁଛନ୍ତି ଛୁଟିରେ ତାଙ୍କୁ କିଛି ନୂଆ ନୂଆ କରିକି ଦିଅନ୍ତୁ।
ଏ ମାନଙ୍କର ଦାୟି ତ ଯେମିତି ସବୁ ଜିନିଷର ଗୋଟେ ଭଣ୍ଡାରେ ମୋ ପୁଅ ପେଟକୁ ଭିଟାମିିନ୍ ଯାଉ।
ହୁଁ ସେଇଟା ଦେଖନ୍ତୁ ଆପଣଙ୍କ ହିସାବରେ ଯେତିକି ହେଇପାରିବ ତାହେଲେ
ନିଶ୍ଚିନ୍ତ ମୁଁ ଚେଷ୍ଟା କରିବି। ଆଉ ବେଶୀ କରି ଆପଣ ଯୋଉ ଡାଲିଆ କହିଲେ ସେଇଟା ତ ନିଶ୍ଚିନ୍ତ ମୁଁ ଚେଷ୍ଟା କରିବି। ମୋ ପିଲାକୁ ଥରେ ଖୁଆଇବାକୁ ଦେବି ଆଉ ମୁଁ ବି ନିଜେ ଖାଇବି।
ନିଜେ ଆଗ ଖାଆନ୍ତୁ ତାପରେ ସେଇଟା ଶିଖି ଖିଚିଡ଼ିର ଯୋଉଁ ମହତ୍ଵଟା ଆପଣ ଦେଖିବେ ମାନେ କେତେ ଭଲ ଲାଗିବ ଆଉ ସେଥିରେ ଗୁଆଘିଅ ମିଶି ନିଶ୍ଚିନ୍ତ ଆଡ କରିବେ ଆଉ ଯେମିତି କିି ଛୋଟ ଛୁଆଙ୍କ ପାଇଁ ସେଇଟା ଭଲ ରହିବ। ମାନେ ପ୍ରାୟତ ଛୁଆ ଖାଆନ୍ତିନି ଦହି, କ୍ଷୀର। ଅ ଏ ସବୁ ଜିନିଷକୁୁ ଟିକେ ଆଭଏଡ କରନ୍ତି ବହୁତ ପ୍ରତ୍ୟେକ ବହୁତ ପିଲା ଅଛନ୍ତି ମୁଁ ଦେଖ ବେଶି କିନ୍ତୁ ତାକୁ ଛୋଟବେଳୁ
ପିଲାମାନେ ସମସ୍ତେ ଟିକେ ଦହି, କ୍ଷୀର, ପ୍ରିୟ।
ହଁ ସେଇଟା ଯଦି ଗୁଆଘିଅ ସେଥିରେ ମାନେ ମିସି ତା ଉପରେ ମିଶେଇବେ ଭଲ ଲାଗିବ ତ ଆପଣ ଦିଅନ୍ତୁ। ଏବେ ରହିବା?
ହଁ-ହଁ।